ହାଲୋ।
ଆଜ୍ଞା ମୁଁ କଥା ଶୁଭୁଛି।
ହଁ ଶୁଭାଯାଉଛି।
କୁହନ୍ତୁ କଣ କରଥିଲେ?
ଏଇଆ ମୁଁ ବାହାରେ ବୁଲଥିଲି ଆପଣ କଣ କରୁଥିଲେ?
ବସଛି ଘରେ ଆଉ।
ଖାଇସାରିଲେଣି?
ନାଇଁ ଖାଇନି ଖାଇବି ସାଢେ ଗୋଟେ ପାଖ
ଆଁ। ସକାଳ ଖାଇବା ଖାଇଥିଲେ ହଁ ମୁଁ ନାଇଁ ମୁଁ ସ ମୁଁ ଗାଧେଇଚି ଗାଧେଇକି ନା ଖାଇନି। ଏଇ ସେଇ ଗୋଟେ ବେଳକୁ ଖାଇବି ଗୋଟେ ସାଢେ ଗୋଟେ ବେଳକୁ।
ଆଜ୍ଞା।
ଗୋଟେ ତ ବାଜି ଶାଇଲାଣିି ସାଢ଼େ ଗୋଟେ ବେଳକୁ ଖାଇବି।
ହଁ ମୁଁ ବି ସେତିକି ବେଳକୁ ଖାଇବି।
କଣ କରୁଛନ୍ତି ଏବେ?
ଏଇ ଯଷ୍ଟ ବ-ବସିଛି ଆଉ। କଥା ହଊଚି ଆପଣଙ୍କ
ଆଉ ରଜରେ ହଁ ଭଲ ଅଛନ୍ତି ସବୁ। ତମର?
ହଁ ହଁ ଭଲ ଅଛନ୍ତି। ଆଉ ରଜରେ କୁଆଡେ ବୁଲିବାକୁ ଯାଇଥିଲେ?
ଏଇୟା ଆଉ ପ-ପ-ପୁଅ ପିଲା କୁଆଡେ ବୁଲୁ ସେମିତି ଖାଲି ଘରେ ଆଉ ଉପରଳି ତ ବର୍ଷା ହେଲା ଆଉ। ଯାଇ ହେଲାନି ଆଉ ଦିପହରେ ତ ବହୁତ ଖରା ହଉଛି କୁଆଡେ ଯିବ ବୁଲିବାକୁ।
ପୁଅ ପିଲା ପ ଝିଅ ପିଲାଙ୍କ ଠୁ ଅଧିକ ପୁଅ ପିଲା ବୁଲୁିଥିବେ।
ହଁ ସେଇଟା ତ ରଜବାରଟା ଝିଅ ପିଲା ଙ୍କ ପର୍ବ ନା ସେଇଟା ତ ଆଉ। ଓ ବୁଲୁ ଯେ ଆମେ ସେମିତି ମନ୍ଦିର ଫନ୍ଦିର କି ବାହାର ଆଡେ। ଯାଉ ବୁଲିବାକୁ ଗାଡି ଫାଡି ରେ ତ ବର୍ଷା ଆଉ ଖରା ଯୋଉ ଯାଇ ହଉନି ଦିପହରେ ଖରା ହଉଛି ବହୁତ ଜୋରରେ ଯାଇ ହବନି କୁଆଡ଼େ। ଆଉ ରଜ ତିନ ଦିନ ଉପର ଓଳି ଯାହା ହଉ ଜୋରେ ବର୍ଷା ହେଇଛି ଘଡଘଡି ଫଡଘଡି ମା ଜୋର ବର୍ଷା ହେଇଛି ସେଥିପାଇଁ କୁଆଡେ ଯାଇ ହେଲାନି ଆଉ।ତମେ କୁଆଡେ କୁଆଡେ ବୁଲିଲ?
। ମୁଁ ମାମୁଁ ଘରେ ଥିଲି। କୁଆଡେ ଯାଇନି।ପୁରୀ ଯାଇଥିଲି ରଜରେ ରଜ ପୂର୍ବରୁ ଯାଇଥିଲି ପୁରୀ।
ଠାକୁର ଦର୍ଶନ କଲେ?
ବହୁତ ଭିଡ।
ସେଇ ଟାଇମ ତ ଭିଡ ଆଉ।
ଯୋଉ ଟାଇମରେ ଗଲେ ବି ଭିଡ। ଆମେ ଦିନରେ ଗଲୁ ସେଦିନ ଦର୍ଶନ କରିପାରି ଆମେ ଗୋଟେ ଛୋଟ ପୁଅକୁ ନେଇ ଯାଇଥିଲୁ। ତା ଦେହ ଟିକେ ଖରାପ ହେଲା ଯେ ଯେ ସେ ଖରାରେ ପୁରା ଆଉ ଠିଆ ହେଇପାରିଲୁନି ପଳେଇ ଆସିଲୁ। ତାପରେ ଏମତି ଲୋକନାଥ ଗଲୁ। ଲୋକନାଥ ମନ୍ଦିରରେ ଯାଇକି ମାତା ମଠ ଗଲୁ।ମାତା ମଠ ସାରିକି ସେଇଠୁ ଗଲୁ ହଉଛି ସମୁଦ୍ର କୂଳ ସମୁଦ୍ର କୂଳରେ ସେଠୁ ଖାଇ ପିଇ ଆସିକି ଯକି ମନ୍ଦିର ଗଲୁ ରାତିରେ ନଅଟା ବେଳେ ପହଞ୍ଚିକି ବି ଏତେ ଭିଡ । ତାପରେ ଯାଇକି ଦର୍ଶନ କଲୁ ବାରଟା ବେଳେ। ତିନି ଘଣ୍ଟା ଲାଇନରେ ଠିଆ ହେଲୁ।
ହୁଁ ଆମେ ବି ନିୁୟର କୁ ଯାଇଥିଲୁ ନିୁୟର ହେଲାଣି ମୁଁ ଲାଷ୍ଟ ଟାଇମ ନ୍ୟୁୟର ଫାଷ୍ଟ ନ୍ୟୁୟର ପାଇଁ ଯାଇଥିଲି ନ୍ୟୁୟର ରେ ଯାଇଥିଲି। ଏତେ ଭିଡ଼ ଯେ ମୁଁ ରାତି ବାରଟା ତ ଆମେ ଠିଆ ହେଇଚୁ ଦର୍ଶନ ପାଇଁ । ସକାଳ ଏଗାରଟାଢେ ଏଗାରା ଦଶଟା ବେଳ କୁ ଦର୍ଶନ କଲୁ ଠାକୁରଙ୍କୁ ଏତେ ଭିଡ ପୁରା। ମନ୍ଦିର ବାହାରକୁ ମନ୍ଦିର ବାହାରୁ ତିନି କିଲୋମିଟର ଲାଇନ୍ ଲଗେଇଛି ଦର୍ଶନ ପାଇଁ।
ହଁ ପା ତାପରେ ନୂଆ ବର୍ଷରେ ଯାଇଥିଲେ ନା ଆହୁରି ଭିଡ ହେଇଥିବ।
ହୁଁ ନୂଆବର୍ଷ। ବର୍ଷ ପୁରା ମାନେ ଡିସେମ୍ବର ଏକତିରିଶରେ ଯାଇଥିଲୁ ଏକତିରିଶ ରାତିରେ ଯାଇଥିଲୁ। ପୁରୀରେ ଏକତିରିଶ ରାତି ବାରଟାରେ ପୁରୀରେ ଠିଆ ହେଲୁ ମାନେ ଏକ ତାରିଖ ଦିନ ଠିଆ ହେଲୁ ଆଉ। ଏତେ ଭିଡ଼
ସେଇଥିପାଇଁ ବେଶୀ ଭିଡ ହେଇଥିଲୁ।
। ରଥଯାତ୍ରାରେ ରଥଯାତ୍ରା ଟାଇମରେ ତ ଆହୁରି ଭିଡ଼।
ରଥଯାତ୍ରା ଟାଇମ୍ ରେ ଯୋରେ ପ୍ରବଳ ଭିଡ ହେଇଥିଲା। ମନ୍ଦିର ଭିତରେ ବି ବାହାରେବି।
ଯାଇ ଠିଆ ହେଇପାରିବନି ରଥ ଦୌଡି ତମେ ଛୁଇଁ ପାରିବନି ଏତେ ଭିଡ ବହୁତ ଭିଡ।
ତମ ଟିକେ ରାତିରେ ଗ ଗଲେ ଟିକେ ମାନେ ପୁରା ରାତି ଆଡକୁ ଗଲେ । ଟିକେ ଦର୍ଶନ ହେଇପାରିବ କାହିଁ ନା ମାନେ ଯେତେ ବେଳେ ଠାକୁର ରଥ ଉପରେ ଥିବେ ସେତେବେଳ କଥା କହୁଛି ।
ହଁ ।
ତମ ଘର ଟା କୁଆଡେ କି ।
ଢେଙ୍କାନାଳ ।
ଆଚ୍ଛା।
ତମର ।
ମୋର ଭୁବନେଶ୍ଵର ଏଇଠି ।
ଆ ସେଇଠି ସେ ଏକା ପାଖ ପୁରୀଟା ପାଖ ଆଉ ।
ହୁଁ ।
ତ ଆଉ ଆପଣଙ୍କ ଘରେ କିଏ ସ କିଏ କି ସବୁ ଅଛନ୍ତି ।
ଆମ ଘରେ ମୋ ବାବା ମାମା ମୁଁ ଆଉ ମୋ ସାନ ଭଉଣୀ ଆଉ ।
ହୁଁ ହୁଁ ଆପଣଙ୍କ ପାଠ ପଢା ସରିଲାଣି ।
ନାଇଁ ମୋର ପ୍ଲସ ଥ୍ରୀ ଥାର୍ଡ ଇୟର ।
ହଉ ଫାଇନାଲ ଇୟର ନା ପ୍ଲସ ଥ୍ରି ଟା ତିନି ବର୍ଷ କି ଚାରି ବର୍ଷ ତିନି ବର୍ଷ । ନା ଚାରି ବର୍ଷ ।
ଚାରି ବର୍ଷ ଟା ଫାଇନାଲ ହେଇନି ହବ କି ନାଇ ଠିକ ନାଇଁ । ତିନି ବର୍ଷଟା ସରିଲା ପରେ ଜଣାପଡିବ ।
ସେ ସେଇ ଘର ପାଖ କଲେଜ ରେ ପ୍ଲସ୍ ଥ୍ରୀ କରୁଛନ୍ତି ।
ଆଜ୍ଞା । ଯୋଉ ରମା ଦେବୀ କଲେଜ ସେଇଠି ।
ଆଚ୍ଛା ଆଉ ସେକେଣ୍ଡ ପ୍ଲାନ୍ କଣ ୟା ପ୍ଲସ୍ ଟୁ ପରେ କଣ କରିବେ ପ୍ଲସ୍ ଥ୍ରୀ ପରେ ।
ପ୍ଲସ ଥ୍ରି ପରେ ଫିଜି ଫିଜି କରିବି ଆଉ ।
ହୁଁ ହୁଁ ।
ଆଉ ଆପଣ?
ମୁଁ ଡିପ୍ଲୋମା ଫାଇନାଲ ଫାଇନାଲ ଇୟର ମୋର ।
ଆଚ୍ଛା ଆଛା । କୋଉଥିରେ ଡିପ୍ଲୋମା କରୁଚନ୍ତି ।
ଇଲେକ୍ଟ୍ରିକାଲ ।
ଆପଣଙ୍କ ଘରେ ସବୁ କିଏ କିଏ ।
ମାମା ବାବା ସାନ ଭାଇ ମୁଁ ।
ଆଛା । ସମସ୍ତେ ଭଲ ଅଛନ୍ତି ।
ହଁ ସମସ୍ତେ ଭଲ ଅଛନ୍ତି।
ଆପଣ ସେଇ ଢେଙ୍କାନାଳ ରେ ସେଇଠି ପଢୁଛନ୍ତି ଆଁ।
ହଁ ସେଇ ପାଖରେ ସେ ତଥାପି ହବ ପର ଯୋଉ କଲେଜ କିନ୍ତୁ ପ୍ରପର ଢେଙ୍କାନାଳ କିନ୍ତୁ । ମୋ ରଉ ଢେଙ୍କାନାଳ ଜି ମାନେ ଡିଷ୍ଟ୍ରିକ ଆମର ଢେଙ୍କାନାଳ କିନ୍ତୁ କଲେଜ ପ୍ରପର ଢେଙ୍କାନାଳ ଘ ର ପାଖରୁ କଲେଜ ହବ ଥାର୍ଟୀ ଫାଇପି କିଲୋମିଟର ଭଳିଆ ।
ଆଚ୍ଛା ଆଚ୍ଛା ।
ଡାଇରେକ୍ଟ ବସରେ ଯାଉଛୁ ଆଉ।
ପଇଁତିରିଶ କିିଲୋମିଟର ନାଇଁ ।
ହୁଁ ।
ବସ ରେ ଯିବା ଆସିବା ।
ଗୋଟେ ହିଁ ବସ୍ ଆସୁଛି ସେଇ ଗୋଟେ ବସରେ ପଇଁତିରିଶ କିଲୋମିଟର ଯାଉଚୁ ଆଉ କଣ । ସେ ସେଇ ଟାଇମ ସେଇ ପରା କଲେଜ । ହଁ ସେ ଗୋଟେ ବସ ହିଁ ଡାଇରେକ୍ଟ ଯାଉଚି ଆଉ ସବୁ ମାର୍କେଟ ବାଟେ ଯାଉଚନ୍ତି । କାରଣ ମାର୍କେଟ ବାଟେ ଆମ କଲେଜ ଟା ମାନେ ରାସ୍ତା ଏନ୍ଏଚ ପାଖରେ ତ ସେଇ ଗୋଟେ । ଗୋଟେ ବସ ସକାଳୁ ସାଢେ ଆଠଟା ନଅଟା ବେଳକୁ ଆସୁଛି ତଥାପି । କଲେଜରେ ପହଞ୍ଚିଲା ବେଳକୁ ଲେଟ୍ ହେଇଯାଉଛି ଦଶଟାରେ କ୍ଲାସ ଷ୍ଟାର୍ଟ ହଉଚି ଦଶଟା ବହୁତ ବଛି ତଥାପି ମ୍ୟାମ ଫ୍ୟାମ କୁ ଆମକୁ କହିଲେ ମ୍ୟାନେଜ କରିଦଉଛୁ । ସେ ପୁଣି ସେ ଗୋଟେ ଗୋଟେ ବସ। ସଟା ଉପର ଭଳି ଆସୁଛି ସାଢ଼େ ଛଅ ସାଢ଼େ ଛଅଟାରେ ଆଉ ସେ ସେରେ ପୁଣି ଆସୁ ନହେଲେ ଅଲଗା ବି କୋଉ ବସ ଦେଖିନି ଆସୁଛୁ ମାର୍କେଟ ବାଟେ ଆଉ କଅଣ।
ଓ
ଆପଣ କଣ ଘର ଯୋଉ ଘର ପାଖରେ ତ ବସ ସାଇକେଲ ଯୋଉ ବସ ରେ ରହନ୍ତି ଆ ଏ ପର୍ସନାଲ କିଛି ଏମିତି ଅଛି ।
ନାଇଁ ମୋର ମୋର ସେମିତି ନାଇଁ ଏଠି ସବୁ ସୁବିଧା ମାନେ ସବୁ ସବୁ ବସ ରେ ବି ଯାଇ ହବ ଅଟୋ ରେ ବି ଯାଇ ହବ । ମୋର ସ୍କୁଟିରେ ଅଛି ଯାଇହେବ। ମୁଁ ସବୁଥରେ ଯାଏ ମୁ ଅଟୋ ରେ ବି ଯାଏ ବସରେ ବି ଯାଏ ସ୍କୁଟର ବି ଯାଏ ।
ହ ଭଲ କଥା
ଆଉ ରଥ ଯାତ୍ରା ରେ ଯିବନି ପୁରୀ ।
ନା ରଥଯାତ୍ରା ରଥ ଯାତ୍ରା କୁ ଏତେ ଭିଡରେ ଜମା ଯାଇ ହୁଏନି।
ଏଇଟା ଆଉ ଯଦି ଘରେ ଛୋଟ ଫୋଟ ଛୁଆ ଥିବେ ତ ଜମା ଯାଇ ହବନି । ହୁଁ ଆ ଘରେ ତ ଛୋଟ ଛଟ ଛୁଆ ଦେ ବି ଜମା ଆଉ ଜମା । ଯାଇ ହବନି ରଥାଯାତ୍ରା କୁ ବୁଲି
ହୁଁ ଆମେ ସେଇ ଲାଷ୍ଟ ମୁଁ ଆର୍ଥରକ ଯାଇଥିଲି ପୁରୀ ମାନେ ରଥଯାତ୍ରା । ଟାଇମ୍ ରେ ଯାଇଥିଲି ଯଉ ଅଧରପଣା ଯୋଉଦିନ ଲାଷ୍ଟ ଦିନ। ଯାଇଥିଲି ସେଦିନ ଟିକେ ଭଲରେ ପାଖରେ ଯାଇକି ଦର୍ଶନ କରି ହେଲା। ଭଲ ଅଲଗା ବେଳେଆ ଗଲେ ଯାଇ ହବନି ବି ଲୋକ ଥିଲେ । ବି ଯାଇକି ହେଲା ଦର୍ଶନ କରଲେ ଆମେ ଯାଇକି ରାତି । ତୀ ଦଶଟାରେ ଏଠୁ ଟ୍ରେନ ରେ ବସିଲୁ ବାରଟାରେ ଯାଇକି। ପହଞ୍ଚିଲୁ ଟ୍ରେନ୍ ମଝିରେ ପକେଇ ଦେଇଥିଲା ଆଉରି ନହେଲେ ଜଲଦି ପହଞ୍ଚିଥାନ୍ତି । ବାରଟାରେ ପହଞ୍ଚିଲୁ ବାରଟାରେ ପହଞ୍ଚି । ରାଉରକେଲା। ସେତେବେଳେ ପୁରୀ ଖାଲି ସ୍ପେଶଆଲି ଉ ରଥଯାତ୍ରା ଟାଇମ୍ । ଥିଲା ନା ସ୍ପେସିଆଲ ପୁରୀ ପାଇଁ ଗୋଟେ ଟ୍ରେନ୍ ଥିଲା ସେତେବେଳେ । ଆଜ୍ଞା ସେଇ ଟ୍ରେନ ରେ ଯାଇଥିଲୁ।
କଣ କରିଛନ୍ତି ଖାଇବାକୁ ନା ତମେ କରିଛ ରୋଷେଇ ।
ହଁ ମୁଁ ଛୁଟିରେ ଥିଲି କରେ ଆଜି କରିନି। ଛୁଟି ସରିଯିବ ଖରା ଛୁଟି ସଇଲା ଆଉ।
ସେତ ଆ ଉ ଛୁଆ ମାନେ ଛୋଟ ଛୁଆଙ୍କର ଆଜିଠୁ ଖୋଲିଲାଣି କଲେଜ । ଏଆଡେ ସବୁ ଗଲେଣି କଲେଜ ସି ବିି ଏସ୍ଇ ଆଉ ସରକାରୀ ସ୍କୁଲେ ସବୁ ଗଲେଣି କଲେଜ। ମାନେ ସ୍କୁଲ ଗଲେଣି ସବୁ ପିଲା ଆମ କଲେଜ । ଏବେ ଆମ ଏକ୍ଜାମ ସରିଛି କଲେଜ ଫଲେଜ ତମର ଆଗରୁ ଏଜାମ ଆସୁଛି ନା ।
ଆମ ଏକ୍ସାମ ସରିଗଲାଣି ।
ସରିଗଲାଣି।
ହୁଁ।
ହୁଁ ହୁଁ।
ଆମର ସରିକି ଛୁଟି ହେଇଥିଲା ।
ହଁ ଆମର ବି ସେଦିନ ଛୁଟି ହେଇଥିଲା ।
ସରି କି ଟେନସ ଛୁଟି ଗୋଟେ ହେଇଯିବ ଠିକ । ଟିକ ନହେଲେ ଗୋଟେ ଛୁଟି ସାର ପିଛି ପଢି ହବନି କିନ୍ତୁ ଖାଲି ଟେନସନ ରହିବ।
କାଲି ବି ଏକ୍ସାମ୍ ଦେଇଥିଲ ନା।
ହଁ।
ଆମେ ବି ସେ ଘର ଟାଇମରେଥିଲୁ ତମ ପ୍ଲସ୍ ଥ୍ରୀ ଆଉ ଡିପ୍ଲୋମ ଏକ୍ଜାମ ଟା ଏକା ଟାଇମ ନା।
ହଁ।
ଟ ଦେଇଥିଲୁ ସମସ୍ତଙ୍କ ସମସ୍ତଙ୍କ ଛୁଟି ଥିଲେ ଆମେ ଏଜାମ ଦେଇଥିଲୁ। ।
ହଁ। ଆପଣଙ୍କ ଟ୍ରେନ ରେ କୁଆଡେ ଯାଉଚନ୍ତି?
ନାଇଁ ନାଇଁ ଘର ପାଖରେ ଷ୍ଟେସନ ଦବା।
ଓ ଆମରି ବି ଘର ପାଖରେ ଷ୍ଟେସନ୍।
ସେଇଟା ପାଖରେ ସେଇ ଗୋଟେ ଟ୍ରେନ ରେ ବସିଲେ ପୁରୀ ରେ ଡାଇରେକ୍ଟ ଓଲ୍ହେଇବୁ।
ହଁ।
ହଉ ଦଶ ମିନିଟ ହେଇଗଲା ମୁଁ ରହୁଛି ଟାଇମ ହେଲା ଘରେ ଡାକିଲେଣିି। ହଉ।